ହାଲୋ।
ହଁ ଦି
ଶୁପ୍ରଭାତ।
ହେଲୋ ହଁ ଦି ଗୁଡମଣିିଂ ସରି ଶୁଭ ସକାଳ।
ହଁ କଣ କରୁଛ?
କଣ କରୁଚ ଏଇ ବସିଥିଲି ଆଉ। ମୁଁ କଇଲି ଦିଦି କଣ କରୁଛନ୍ତି ବୋଲି ସେଥିପାଇଁ ଭାବୁଥିଲି ତମ କଥା ଭାବୁଥିଲି ତମ କଲ୍ ଆସିଗଲା।
ଯା ହେଉ।
ନା ଦିଦି କଣ କଲ୍ କରିନାହାନ୍ତି?
ଖାଇ ସାରିଲଣି?
ହଁ ଖାଇଥିଲି ଇଏ। ଆଠଟା ବେଳେ ଖାଇଥିଲି କେତେଟା ରୁଟି। ଆଉ ଘୁଗୁନି ମଟର ଆଳୁ।
ଓହୋ ତମକୁ ଆସେନା ମ ଟର ତରକାରୀ ବନେଇ।
ମତେ ହଁ ସେମିତି ଆଉ ଶିଯେଇ ଦେଇକି ବଘାରି ଦେବି।
ଆସେ ଭଲସେ ହଁ ଆଉ କଣ ଆସେ ରୋଷେଇ?
ରୋଷେଇ ଏମତି ନର୍ମାଲ ଏ ମାନେ ଖାଇଲା ଭଳିଆ। ଆଉ ବେଶି କିଛି ମତେ ରୋଷେଇ ଆସେନି।
ଓହୋ।
ଦିଦି ଖିରି ବନେଇ ଶିକିଚ?
ହଁ ମତେ ଆସେ।
ଆଛା, ଖିରି ର ପ୍ରୋସେସିଂ ଟା କଣ କେମିତି ହୁଏ?
ଆମ ମୁଁ ତ ଖିରି ବନାଏ
ଖିରି ଆଉ ଖେଚି ଖେଚେଡି ଦି ଖିୀରି ଆଉ ଖେଚେଡି ଏଇ ଦିଟା ଯାଙ୍କ ମତେ ଟିକେ ବତ୍ତାଅ।
ଭଲ ଲାଗେ ତମକୁ।
ହଁ।
ଖିରି ଟା ମୁଁ ସୁଜି ଖିରି ବନେଇ ଶିଖିଛି ଆଉ ଚାଉଳ ଖିରି ତ ଆମର ମୁଖ୍ୟତଃ ଭଲ ଲାଗେ ସମସ୍ତଙ୍କୁ ଖାଇଆକୁ। ଆଉ ଚାଉଳ ଖିରି ଟା ପାଇଁ ଆମେ କଣ କରିଆ ନା‌। ଫାଷ୍ଟରେ ଯୋଉ ଅରୁଆ ଚାଉଳ ଆମର ଯୋଉ ଆସେ ଅରୁଆ ଚାଉଳ ନେଇକି ସେଟାକୁ। କୁ ଆମର କିଛି ସମୟ ସେଟାକୁ ରଖିଦେକି ଭେଦେଇ ଦବା ଧୋଇଦବା ନହେଲେ ସେଟା ସେମିତି ବି ର ଖି ଦେଲେ ହବ, ଟିକେ ସମୟ ଧୋଇ ଦେଇେଇକି ତାପରେ ଯୋଉ ଆମର। ହୁଁ ଆମର ପ୍ରେସରରେ ହଉ ନହେଲେ ସାଧା ଯୋଉ ମାନେ ଡିସ୍ ହଉ ତା ଦେହରେ ଆମେ କିଛି। ଘିଅ ତା ଦେହରୁ ନେଇଯିବା, ଘିଅ ନେଇକି ଆମେ ସେଟାକୁ। କଢେଇରେ ରଖି କିଛି ସମୟ ପରେ ଗରମ ହେଲା ପରେ ଘିଅ ରେ କିଛି ଅଳ୍ପ କିଛି।
ହାଁ।
ଚିନି ସେଟା ମାନେ କଲର ପାଇଁ ଟିକେ ଅଳ୍ପ ଟିକେ ଚିନି ନେଇ ସେ ଘିଅରେ ସେଇଟା କ ମାନେ ନାଲି ରଙ୍ଗର ପଡିଆସିବ ଯେତେଳେ ପଡିଆସିବ ସେଇ ସମୟରେ ଆମେ ସେ ଚାଉଳ ଟାକୁ ପକେଇକି କିଛି ସମୟ ତାକୁ ଭାଜିବା ଚାଉଳ ଭାଜି ସାରିଲା ପରେ। ସେ ଚାଉଳ ଉଁ ତା ତାପରେ କଣ କରିବା ନା ଆମେ ଯଉ କ୍ଷୀର ଟା ଆମେ କଣ କରିଥିବା ନା ରଖିଥିବା ଯଦି ଫୁଟେଇ ଥିବା ନହେଲେ ସେମତି ବି ଯଦି ର ଖିଥିବା କଞ୍ଚା କ୍ଷୀର ତ ରଖନ୍ତିନି, ସିଜା କ୍ଷୀର ଟା ଯୋଉ ରୁହନ୍ତି, ସେଟାକୁ ଆମେ କଣ କରିବା ନା ସେଥେରେ ପକେଇଦବା। ହୁଁ ପକେଇ ତାକୁ ବହୁତ ସମୟ ତାକୁ ଫୁଟେଇବା ସେ ଚାଉଳ ଯେହେତୁ ତାପରେ ସେ ଚାଉଳ ଧୀରେ ଧୀରେ ଖୋଲିଯିବ। ଆଉ ଖୋଲିଯିବ ଯଦି ବିି ନହେଲା ସେଇଟା ସେମିତି ନ କରନ୍ତି ଆଉ ଜଣେ ଜଣେ କଣ କରନ୍ତି ନା। ପ୍ରାୟ ଏବେ ସେଇଟା ଆଉ ଚାଉଳଟାକୁ ଆମେ ଟିକେ ପ୍ରେସର ବି ମାରିଦେଲେ ସେଟା ଟିକେ ମାନେ ଖୋଲିଯିବ ଚାଉଳ ଟା। ନହେଲେ କ୍ଷୀରରେ ଆମେ ସେଟା ଫୁଟେଇକି ସେ ଚାଉଳ ଟା ବହୁତ ସମୟ ଟିକେ ଲାଗିବ ସେଇଟା। ନା ଅଧିକା ଟାଇମ କ୍ଷୀର ରେ ଫୁଟିଲେ ତାର ଟେଷ୍ଟଟା କିନ୍ତୁ ଭଲ ଆସେ ସ୍ୱାଦ ଟା ଭ ଭଲ ଲାଗେ। ତାପରେ ଫୁଟିଗଲା ପରେ ସେଥିରେ ଆମେ ଚିନି ପକେଇଦବା।। ଚିନି ପକେଇବା ଆଉ କାଜୁ କିସ୍‌ମିସ୍‌ ଯାହା ସବୁ ଗୁଜୁରାତି ହଁ ଗୁଜୁରାତି ଯାହା ସବୁ ଥିବ ଆମର ସବୁ।
ଗୁଜୁରାତି ଗୁଣ୍ଡ କରି ପକା ନ୍ତି ନା?
ହଁ ତାକୁ ଗୁଣ୍ଡ କରିକି ପେଶି ଦେଇକି ରଖିଥିବେ ତାକୁ ପକେଇଦବ ତାଥେରେ ଆଉ ପକେଇ ତା ଯା ଉପରେ ଯୋଉ କାଜୁ କିସ୍‌ମିସ୍‌ ପକେଇ ସାରିଲା ପରେ ଆମର ଖିରି ପ୍ରସ୍ତୁତ ହେଇଯିବ ଆଉ।
ଆଚ୍ଛା କାଜୁ କିମ୍‌ମିସ୍‌ କୁ ଲାଷ୍ଟକୁ ପକେଇଆ।
ଲାଷ୍ଟକୁ ପକେଇଦବା ସେଇଟା ହଁ। ଭାଜିକି ରଖି ଥିବେ ତାକୁ ଖେଚୁଡ଼ି ଟା ଆମର ନର୍ମାଲ ତ ଆମ ଘରେ ସେମିତି। ଖେଚୁଡ଼ି ସବୁବେଳେ ବନା ହୁଏ, ଅରୁଆ ଖେଚୁଡି ନହେଲେ ଉଷୁନା ଖେଚୁଡି ବି ଆମର ବନାନ୍ତି। ଆଉ ଉଁ ଅରୁଆ ଖେଚୁଡ଼ି ଟା ସେୟା ସେମ।
କହିଲେ ଯୋଉଟା ବିନା ପିଆଜ ରସୁଣ ସୋମବାର ଆଜି ଅଛି ମୁଁ କରିବି।
ଓହୋ। ସେଇଟା ଆମର ବିନା ରସୁଣ ରେ ଅରୁଆ ଖେଚୁଡି ହେଲେ ଆମେ ସବୁଯାକ ପନିପରିବା ଯାହା ସବୁ ଆମେ ଖେଚୁଡି ରେ ପକେଇବା।
ଯେମିତି କିି ବାଇଗଣ, ଆଳୁ ଆଉ ମାଟିଆଳୁ। ଆଉ ହଉଛି ଯୋଉ ଖୁମ୍ଭଆଳୁ ମ ଯୋଉଟା।
ହଁ ହଁ ମାଟିଆଳୁ ଟା ଆମ ନ ପକେଇଲେ ବି ଚଳିବ। ଆଉ କଖାରୁ ଯଦି ପକେଇବ କଖାରୁ ପକେଇ ପାରିବ ହଁ।
ଝୁଡୁଙ୍ଗ ଆଉ ବିଟ୍, ଗାଜର ଆଉ କଣ?
ହଁ ବିଟ୍ ଗାଜର ସବୁ ପକେଇବ ସେଗୋଟା ନଡିଆ କୋରା ବି ଯଦି।
ନଡିଆ ହଁ ଅମୃତ ଅମ୍ବୃତ ଭଣ୍ଡା।
ହଁ ସେଗୁଡା ସବୁ ପକେଇକି ଆଉ ଯାଇ ନବ। ଯୋଉ ଆମର ମୁଗ ହଁ। ହଁ ମୂଳା ମୂଳା ବି ପକେଇବନି ମୁଁ ଯୋ ମୁଗ ଯାଇ ଆମର ଯାଇ ଆମର ଆସୁଚି। ମୁଗ ଯାଇ ନେଇଯିବ ମୁଗ ଯାଇ। ମୁଗ ଯାଇ ନେଇକି ତ ଯୋଉ ଅରୁଆ ଚାଉଳ ଆଉ ମୁଗ ଯାଇ ନେଇକି ଯୋଉ। ସୋମବାର ପାଇଁ ଯେହେତୁ ଅରୁଆ ଖେଚୁଡି ଆମର ବନଇେବା ତାକୁ ଅ ହଁ ମୁଗ ଜାଇ ଟାକୁ ଭଜା ଯାଇ ନେଇଯିବା ଭଜା ଯାଇ ନେଇକି କି ଭଜା ଜାଇ ନେଲେ ତା ସ୍ୱାଦ ବହୁତ ଭଲ ଆସେ। ନହେଲେ ଯୋଉ କଞ୍ଚାଳିଆ ନେଲେ ସେଠି ଲାଳୁଆ ଲାଳୁଆ ଲାଗିବ ଆଉ ହଁ ସେମିତି ତାପରେ ତ ନେଲା ପରେ ସେ ଯୋଉ ଅରୁଆ ଯୋଉ ଆମର ଭାତ ଅରୁଆ ଚାଉଳ ଆଉ ସେ ଯୋଉ ତା କୁ ନେଇକି ଆମେ ପରିବା ଗୁଡାକୁ ଯଦି ହବ ଟିକେ ଭାଜିଦବା ତବ ଖାଲି ଅଳ୍ପ ତେଲ ପକେଇକି ଆମର ଯେହେତୁ ସୋମବାର ରହୁଛି ତେଲ ନହେଲେ ଘିଅ ଯାହାବି ଆମ ତମର ଖାଉଥିବ ଭାଜିଦବ ପକେଇକି। ହୁଁ ଆ ଝିଅ ଟା ବେଶୀ ଭଲ ଲାଗିବ। ହଁ ପରିବା ଟାକୁ ବି ସନ୍ତୁଳନ ଦେଲେ ତେଲର କିଛି ନାହିଁ କିନ୍ତୁ ଖେଚୁଡ଼ି ଟା ଟିକେ ଘିଏ ପକେଇବ ଆଉ ତାପରେ ସବୁ ପରିବା ଟା ସନ୍ତୁଳ ସାରିଲା ପରେ ସେ ଯୋଉ ଚାଉଳ ଆଉ ଜାଇ ସହିତ ତାକୁ ମିଶେଇକି ତାକୁ କଣ କରିବ ନା ତାକୁ ଉଠିକି ଦେଇଦବ ତ ହଁ ଲଙ୍କା ସେଟା ସେଟା ଛୁଙ୍କ ଦେଲାବେଳେ ତମେ ପଛରେ ଛୁଙ୍କ ନ ଦେଇକି ଏକାଥରେ ଯଦି କରିଦବ କିଛି ନାଇଁ
ଏକା ମୁଁ ଏକାଥରେ ପ୍ରେସର କରିବି ନା। ଏକାଥରକେ ଯେମିତି କମ୍ ଟାଇମରେ ଯେମିତି ହେବ ଇଥିରେ।
ହଁ ଫୁଟଣ ଲଙ୍କା ନେଇଯିବ ଫୁଟଣ ଲଙ୍କା ତାକୁ ମାନେ ଜାରି ସାରିଲା ପରେ ତାପରେ ହଁ ଜିରା ଫୁଟଣ ଯୋଉ ଯୋଉ ଆମର ଯୋଉ ଆସୁଛି। ହଁ ହଁ ଜିରା ଫୁଟଣକୁ ଜାରିଦବ ଜାରି ଲଙ୍କା ତା ଦେହରେ ପକେଇକି ଜାରିଦେଇ ସାରିଲା ପରେ ତାପରେ ପରିବା ପତ୍ର ଗୁଡା ସବୁ ପକେଇକି ଚାଉଳ ଆଉ ଜାଇ ପକେଇଦବ ଏଇଆପକେଇକି ଠିକ ମାତ୍ରାରେ ପାଣି ଦେଇଦବ ହଳଦୀ ବି ଟିକେ ପଡ଼ିବ ତଦେହରେ। ଠିକ ମାତ୍ରାରେ ପାଣି ଦେଇକି ତା ଦେହରେ କଣ କରିବ ନା ତମର ପକେଇଦବ ନଡିଆ କୋରା ଯଦି ଥିବ ଯଦି ନଡିଆ କୋରା ବି ତା ଦେହରେ ଟିକେ ଛିଞ୍ଚି ଦବ ଏକାଥରେ ପକେଇଲେ ଚଳିବ ନହେଲେ ଖିଚୁଡ଼ି ସରିଲା ପରେ ବି ନଡିଆ କୋରା ବି କିଛି ଖରାପ ଲାଗିବନି ଆଉ ସେ ବା ମ୍ଫରେ ସିଝିଯିବ ତାପରେ ସରିଲା ପରେ ଯେତେବେଳବାହାର ପ୍ରେସର କରୁ ତାଥିରେ ଗୋଟେ ଚାମଚ ଘିଅ ବୁଲେଇ ଦବ ଯ ବଢିଆ ସ୍ୱାଦ ଆସେ।
ହୁଁ ମୁଁ କଣ ଶିଖିଛି କହିଲେ। ମୁଁ କଣ ଶିଖିଛି କଇଲ ତାଟିଆ ଟା ହଲେ ହଁ ପନିର ଶିଖିଛି ମୁଁ ଗାଜର ହାଲୁଆ ଶିଖିଛି। ଗାଜର ହଲୁଆ ଟା କେମିତି କଲ ଗାଜର ଧର ମୁଁ ମୋ ମୁଁ ଧର ମୋ କ୍ୱାଣ୍ଟିଟି ହିସାବରେ କରିବି ହେଲା କି? ମୁଁ ଧର ଅଁ ଚାରିଟା ଗାଜର ନେଇ ଆସିଲି ମିଡିୟମ ସାଇଜ ର ଗାଜର। ମିଡ଼ିୟମ ସାଇଜ୍ ର ଗାଜର ମୋତେ ଟିକଏ ଅଧିକ ଭଲ ଲାଗେ ମୁଁ ମୋର ଗୋଟେ ଗିନା ଟାଇପ୍ ର ଖାଇବି। ଗୋଟେ ପ୍ଲେଟ ରେ ତମ ଚାରିଟା ଗାଜର ହଁ ଚାରିଟା ଧର ଗାଜର ନେ ଆଉ ତାକୁ ଟିକେ ଛୋଟ ଛୋଟ ଉ ଯୋଉ ଇଏ କରିବେ ନହେଲେ କଦୁକସ୍ କରିକି ତାକୁ ଟିକେ ଇଏ କରିଦବ ଉ କ ବାସିଲା ଭଳିଆ ସିଝିଲା ଭଳିଆ ହେଇଗଲେ ତାକୁ ଟିକେ ମାଡି ଦବୁ। ଚକୁଡିଲା ଭଳିଆ ହେଇଯିବ ଚକୁଡିଲା ଭଳିଆ ହେଇଗଲେ ତାତିରେ ଥିବ କ୍ଷୀର ଟିକେ ଦେଇଦବ ଯୋଉ ସିଜି ଥିବ କ୍ଷୀର ହେଲା ସିଜେ କ୍ଷୀର ତାଥିରେ ଦେଇ ଦେଇକି ତାଥିରେ କାଜୁ କିସମିଶ ଚିନି ବି ଦେଇଥିବ ଆଲମଣ୍ଡ ହରିକା ସବୁ ପକେଇକି ଲାଷ୍ଟକୁ ସେଗୁଡ଼ା ପଡିବ କାୁଜୁ କିସ୍ ମିସ୍ ଟିକେ ଭଭା ହେଇକି ଥିବ। ତା ଦେରେ କାଢି ଦେଇଥିବ ସେ ସବୁ ଲାଷ୍ଟ କୁ ଦବ ଇଏ ତ ସି ଯେହେତୁ କ୍ଷୀରରେ ଖାଲି କ୍ଷୀରରେ ସେଟା ହବ।
ହଁ ହଁ ମୁଁ ଥରେ ବନେଇଥିଲି ଯ ମୁଁ ଥରେ ବନେଇଥିଲି ମୁଁ ଥରେ ବନେଇଥିଲି ଗାଜର ଆମର କଣ ହେଲା ଠିକ ସେ ସିଝିଲାନି ତା ଦେହରେ।
ହ ଗୋଟା ଯଦି ସେ ଆଗକୁ ଆସି ଯିବାକୁ ପଡିବ ଆଉ ଯଦି କଦୁକସ କରିଦବ ଜଲଦି ମାନେ କମ ଟାଇମ ରେ ହବ।
ହଁ ସେଇଟାକୁ ମୁଁ କରିକି କରିଥିଲି ଗାଜରଟାକୁ କରୋିକି ତାକୁ ଏଥିରେ ଯେଉଁ କରିକି କରିଥିଲି ସେଇଟା ଟିକଏ ହେଲା ମାନେ ମୁଁ ଫାଷ୍ଟ ଟାଇମ୍ କରିଥିଲି ପ୍ରଥମ ଥର କରିଥିଲି। ଆଉ ସେଥିଲାଗି ଟିକେ ମାନେ ଯୋଉ ସିଝିଲାନି ଟିକେ ଭଲସେ କିନ୍ତୁ ଭଲ ସ୍ୱାତୀ ଭଲ ସ୍ୱାଦ ଆସିଥିଲା କିନ୍ତୁ ତଥାପି। ତା ଥିରେ ଚିନି ଉଁ ପକେଇକି ଟିକେ ଘିଅ ବି ତା ଦେହରେ ପକେଇଥିଲି ଭଲ ଲାଗୁଥିଲା।
ହଁ ହଁ। ମୁଁ କି ମୁଁ ଏଇ ବର୍ଷା ଟିକେ ଠୋପେ ଠୋପେ ପକଉଛି ମୁଁ ଆମ ଘର ପାଖରେ ଗୋଟେ ଅଛି ବଗିଚାଟେ ଛୋଟ ବଗିଚାଟେ ସେଇଠି ମୁଁ ଟିକେ ବୁଲୁଛି ତମ ସହିତ କଥା ହଉଛି ତା ଦେହରେ ଅଛି ସୂର୍ଯ୍ୟମୁଖୀ କି ଫୁଲ ଗଛ ଲାଗିଛି ସେ କରେ କରେ ଆଉ ରଙ୍ଗଣୀ ଫୁଲ ହଁ ରଙ୍ଗଣୀ ଫୁଲ ଆଉ
ଓହୋ।
ସବୁ ଫୁଲ ମାସକରେ ସବୁ କଲର ସବୁ ଉପକାରୀ ଧଳା ଅଛି ନାଲି କମଳା ଆଉ ପିଙ୍କ ଏଇ କଲରର ସବୁ ଗୋଲାପୀ ଆଉ ହଁ ସେଗୁରା ତରାଟ, ଟଗର, ଗୋଲାପ ଯୋଉ ଥୋପା ଏ କ ଆଉ ସେ ତାର ପୁଣି କଲର ପିଙ୍କ୍ ହ୍ୱଵାଇଟ୍ ମି ମିକ୍ସର ଗୋଟେ ଅଛି ଆଉ ଖାଲି ପି ହ୍ୱଵାଇଟ୍ ବାଲା ଅଛି ପିଙ୍କ ବାଲା ଅଛି ଆଉ ୟେଲୋ କଲରର ବି ଅଛି ଏଇଗୁଡା ସବୁ ଅଛି। ହଲଦିଆ କଲ ଏଇଗୁଡା ଲଗେଇଛି ଆଉ ଘାସ ସବୁ ଲଗେଇଚି ହଁ ଶୁଣୁନାହାନ୍ତି ତାପରେ ତାକୁ ସବୁ ଲଗେଇ ହଁ ମୁଁ ନିଜେ ଲଗେଇଛି ତାକୁ ଖୋଳିକି ତା ମ ମ ମଝିଟା ସବୁ ଗୋଟେ ଗୋଟେ ସାଇଟରେ ସେଇଗୁଡା ସବୁ ଲାଗିଛି ନା ଆଉ ଗୋଟେ ମଝିରେ ଯୋଉ ଫାଙ୍କା ଘାସ ଭଳିଆ ଅଛି ତା ଦେହରେ ବାଇଗଣ ଗଛ ଲଗେଇ ଦେଇଛି। ଜହ୍ନି ଗଛ, ଭେଣ୍ଡି ଗଛ ଏଇଗୁରା ସବୁ ଲଗେଇ ଦେଇଛି ତାପରେ ତ ଭେଣ୍ଡି ଆଉ କାକ୍ କୁଡି କାକୁଡି ବି ଲଗେଇ ଦେଇଛି। ସିଏ ଗୋଟେ ସାଇଡରେ ତାକୁ ବି ଫଳ ହବ ତାକୁ ବି ଖାଇବି ଆଉ ତା ଦେହରେ ମୁଁ କଣ ଦିଏ ଜାଣିଚ? ମୁୁଁ ମୋର ସାର ଫାର ଦିଏନି। ଆମର ଏଇ ଯୋଉ ଗାଈ ଅଛି ଖତ ଅଛି ସେଇ ଖତ ଦେଇକି ତାକୁ ମୁଁ ମୋର କରିନିଏ ଏ ଯୋଉ ତା ଦେହରେ ମୂଳରେ ଦେଇକି ପାଣି ଫାଣି ଦେଇକି ଖତ ସାର ଏଗୁଡା ସବୁ ଦେଇକି ତାକୁ ବଢିଆ ସେ ବନେଇକି ପାଣି ଫାଣି ଦେଇକି ତାର ଚାରା ହଁ ବାହାରୁ ବି ଚାରା ନେଇଆସି ଯୋଉ ନର୍ସରୀରୁୁ ଚାରା ନେଇ ଆସିକି ଲଗେଇଛି। ଲଙ୍କା ଗଛ ଲଗେଇକି ଯୋଉ ସୂର୍ଯ୍ୟମୁଖୀ ଲଙ୍କା ଆଉ ହାଇବ୍ରିଡ ଏରା ସବୁ ଏଗୁରା ସବୁ ଗଛ ଆଣିକି ଲଗେଇଛି ଆଉ ସାତ ପତରିଆ ଭେଣ୍ଡି ଆଉ ନମ୍ବା ବାଇଗଣ, ପୋଟଳିଆ ବାଇଗଣ ଛୋଟ ଛୋଟ ବାଇଗଣ ଯୋଉ ହୁଏ ବଡ ବଡ ବାଇ ଜଣେ ୟାକୁ ଲଗେଇଛି ତା ତ ହଁ ଫଳ ହଉଛି ଭଲସେ ଭଲ ଫଳ ହଉ
ହଁ ବାଡି ଖତ ଦେଲା ମାନେ ସେ ଯାହା ହେଲେ ଭଲ ଫଳ ହ
ହଁ ଭଲ ହବ ଭଲ ବି ଛନକା ଛନକା ପତ୍ର ଦେଇଛି ଆଉ ଭେଣ୍ଡି କଞ୍ଚା ମୁଁ ଏଠି ବିନ୍ସ ଖାଇଦଉଛି।
ବଢିଆ ଉଁ ଆ ସାର ମସଲା ଦିଆହେଇନି ମାନେ ତମେ କଞ୍ଚା ବି ତୋଳିକି ଖାଇପାରିବ। ଆଜିକାଲି ସାର ମସଲା ଦିଆହଉଚି ମାନେ ଆମେ ତ ନ ଧୋଇକି ଭଲସେ ହଳଦୀ ପାଣିରେ ନ ଧୋଇଲେ ତାକୁ ଖାଇବାକୁ ବି ଡର ଲାଗୁଛି ଆଜିକାଲି।
ତାପରେ ତାକୁ ମୁଁ ନେଇକି ଦହି ମୋର ଦହି ପତ ଶୁଣନା ଦହି ଭେଣ୍ଡି କରିଦିଏ ଭେଣ୍ଡି କରି ଆଁ କରିକି ଖାଇଦିଏ ଭାତ୍ ତ ଆଉ ଦହି ବାଇଗଣ ହୁଏ ଦହି ବାଇଗଣ ଆ ଦହି ମାନେ କିଣି ଆଣୁ ନା ମାରକେଟ୍ ରୁ।
ଓହୋ ମୋତେ ଲାଗିଲା ତମର ଗାଈ ଅଛି ନା ବୋଧେ ଦହି ଫହି କର।
ଦହି କଲେ, ସେ ଦହିଟା କଲେ, ସିଏ ଗୋଟେ ଟେଷ୍ଟ ଆସିବ ଏଟା କ ନା ଏଟା ଟିକେ ଆମ ପାଟି ଟିକି ଟିକେ ସୁଆଦିଆ ପାଇଁ ଆମେ କରୁଛୁ।
ହଁ, ହଁ ଏ ଯୋଉ ବସା ଦହିରେ। ହଁ ନା ତମେ ନା ତମ ଘରେ ଦହି ଛେନା ଫେନା ହୁଏ କି କିଛି?
ହଁ ହୁଏ, ଛେନା ଦହି କ୍ଷୀର ଗାଈ ଆମର ଆଗରୁ ମେ ଥିଲେ। ଏବେ ଗୋଟେ ଗାଈ ରଖିଛନ୍ତି।
ଓ ଖାଲି ଘରେ ଖାଇବା ପାଇଁ ଆଉ।
ହଁ ହଁ ହଁ ହଁ ଏଇ ଓଷା ବାର ପାଇଁ ଯାହା ହେଲେ ଗୁଆ ଘିଅ ଟିକେ ଦରକାର। ଓଷା ବାର ପାଇଁ, ଆଉ କ୍ଷୀର ଟିକେ କେତେବେଳେ କଣ ଦରକାର। ଆମର ଗୋଟେ ଛୋଟ ଛୁଆଟେ ଅଛି। ସେଥିପାଇଁ ଗୋଟେ ଗାଈ ତାପରେ ଘର ସାରିକି ଗୋଟେ ଗାଈ ଥିବ, ରଖିବା ବି ନିହାତି ଦରକାର।
ଓହୋ ହୋ ହଁ ହଉ ହଉ ତାହେଲେ ତମେ ପରବର୍ତ୍ତୀ କଲେ କହିବ। କେମିତି କଣ ସବୁ ଚାଷ ଇଏ କର ସବୁ।
ହଁ କଥା ହବା। ମୁଁ କଣ କହୁଥିଲି କହିଲ ମାନେ ଘର ସାରିକି ତ ଯାହାଲେ କିଛି ନା କିଛି ଦରକାର। ଯେମତି କି ମା, ଯୋଉ ଆମେ ଭୁବନେଶୂର ରେ ତ ଦୁବ ବି ହେଲେ ଦୁବ ଟେ ସାମାନ୍ଯ ଦୁବ ପାଇଁ ବି ଆମକୁ କିଣତେ ପଡେ। କିଣିବାକୁ ପଡ଼େ ନା ନ ଆଉ କଦଳୀ ପତ୍ର ଏଇ ର ଫୁଲ ବି ସହକାରେ ବି ସେଠି କିଣିବାକୁ ପଡେ। ଏଠି କଣ ମୁଁ ସବୁ ଲଗେଇ ଦେଇଛି। ନିଜେ କାହା ଘର ଦୁଆରକୁ ଯିବାନାଇ ନିଜ ବାରିରେ ନିଜେ ଗଲୁ। ଯୋଉଟା ଇଛା, ଦୁବ ବି ମୁଁ ନିଜେ ଆଣିକି କରିବି। ସେଇ କଦଳୀରେ ଗଛରେ କଦଳୀ ବି ପତ୍ର ଅଗିପତ୍ର ଉଷା ବାର ହେ ହେଲେ ପତ୍ରରେ ବି ଖାଇବୁ। ପତ୍ରରେ ଠାକୁରଙ୍କ ପାଇଁ ସେଥିରୁ ବି ନେଇ ଆସେ। ଆଉ କଦଳୀ ଆମର କିଣିବାକୁ ବି ବେଶୀ ବି ପଡେ ନା ବେଳେ ବେଳେ ବି ଆମ ଓଷା ବେଳକୁ ବି ପ୍ରାୟ ପଡିଯାଏ। କାର୍ତ୍ତିକ ମାସ ବେଳକୁ ଆମର କାନ୍ଦି ଵି ବାହାରେ। ସବୁ ବର୍ଷ ପ୍ରତ୍ୟେକ ବର୍ଷ ଆମର
ହୁଏ ହଉ ତାହେଲେ ତମେ କଣ କଣ ସବୁ ଚାଷ କର। ମତେ ପରବର୍ତ୍ତୀ କଲେ ଟିକେ କହିବ ଆଉ।
ହଉ ନିଶି ତ ଗୋଟେ ଥାଉ ହଁ ଦିଦି ତମ ସହିତ କଥାଇକି ବହୁତ ଭଲ ଲାଗିଲା। ବହୁତ କିଛି ଶିକ୍ଷିବାକୁ ମିଳିଲା। ଵେଶୀକାଲି ମତେ ଖିୀରି ଆଉ ଖେଚେଡି ଟା ବହୁତ ଭଲ ଲାଗିଲା। ମୁଁ ଆଉଥରେ ତ କଲ ହଁ ଏବେ ସ୍ବାଗତ ଆଉ ଥରେ କଲ କରିବି ଯେତେବେଳେ ବନେଇବି ଆଉ ଟିକେ ପରେ ତା ମୁଁ କଲ୍ କରିକି କହିବି। ମତେ ଟିକେଇ ଵତେଇ ଦବ।